ହ
କଉଠି?
ସେ ଯାଇଥିଲି ଗୋଟେ ଜାଗାକୁ ଆଉ
କୁଆଡେ?
ସେ ଆଇଥିଲେ ବୁଲିବାକୁ ରେଲୱେ ପିଟ ଆଉ
ଅହଃ। ରହ ରହ ତ ସେଇଠି ଥା ମୁଁ ଯାଉଛି ମୁଁ ଏବେ ଏଇ ଯାଉଥିଲି ସେ ରେଲୱେ ପିଟ୍ ଆଡକୁ
ଓହୋ ଆଉ ମୁଁ ବା ଏ ଦେଖିଆ ଆଇଚି ବୁଲିବାକୁ ଟ୍ରେନ୍ ଫ୍ରେନ୍ ଦେଖିବାକୁ ଆଉ
ପଳେଇଲା ମତେ ଡାକିଲନି ଯାଇଥାନ୍ତି।
ହଁ ହଁ ଆଉ ଡାକି ଆମେ ଜାଣିନୁ ଆଉ।
ହଁ ହଉ ହଉ ତମେ ଥା ସେଠି କଣ କରୁଚ ସେଠି କିଏ କିଏ ଆଉ ଅଛନ୍ତି କିଏ କିଏ ଯାଇଚ?
ଏଇ ଆଇଚନ୍ତି ପୁଅ ପିଲା ଆମେ ଚାରିଜଣ ଖଣ୍ଡେ ଆଇଚୁ ଆଉ ସଉରା ଭାଇ ମୁଁ ସେ ବୁଲା ଭାଇ ଆଉ ଧନ ଆଇଚୁ ଆଉ।
ଓହୋ ହଉ ହଉ ଯାଉଚି ଯାଉଚି।
ହଉ।
ବିଶାଳ କୁଆଡେ଼ ଗଲା କି ବିଶାଳ ଯାଇନି କି?
ବିଶାଲ ଭାଇ ବିଶାଲ ଭାଇ ପଳେଇଚି ଖେଳିବାକୁ ବୁଣ୍ଡିଆ।
ସିଏ କହୁଥିଲା ଯିବ ବୋଲି ଆସିନି?
ହଁ ତିନି ବା ଗୁଣ୍ଡିଚା ପଳେଇଚି।
ଆଁ।
ଗୁଣ୍ଡିଆ ପଳେଇଚି।
ଓହୋ ସେ ତ କହୁଥିଲା ଯିବ ବୋଲି ରିଲୁବୁଟେ ଆଡେ। ଟାସ୍କ ଗୁଡା କମ୍ପ୍ଲିଟ୍ କରିବାକୁ ସେଥିରେ ଆସିନି କଣ? ଆଜି ଆଜି ରାତିରେ ଆଜି ରା ତି ରେ ଭାବୁଚି ଯେ ଯୋଉ କ୍ଲବ ଘର ପାଖରେ ଆସିକି ଫେଣି ସବୁ କମ୍ପ୍ଲିଟ୍ କରିଦବା ଆଉ।
କମ୍ପ୍ଲିଟ୍ କରିଦବା ଫିକ୍ସଡ ଟା କିଆଁ କରିବା ରାତିରେ।
ଆଜି ରାତିରେ କଣ କରିହବ? ଆମେ ଯଦି ଏଇନେ ଆମେ ଯଦି ଏଇନେ ଟାସ୍କ ଟାସ୍କ କମ୍ପ୍ଲିଟ୍ କରିବା ପାଇଁ ବସିଯିବା ତାହେଲେ ଫେଣି ଅସୁବିଧା ଆହୁରି ହବ ବୁଝିପାରୁଚ ନା?
ହଁ ହଁ ଆଜି ନୁହେଁ ସରୁ ଗାଇ ବା ସରୁ।
ହ ହ ହ ହଁ। ଆକ୍ସ ରେସ୍। ସରୁ ଦେଖିବା ପନ୍ଦରଟା ମୋର ଏହିନା ଅଛି ମୋର ଆହୁରି କମ୍ପ୍ଲିଟ୍ କରିବାର ଅଛି। ଖରା ପ୍ରବଳ ହଉଛି ବେ ଏତେ ଖରା କଣ ହଉଚି?
ହଁ ଏଇଥିର କୁଆଡେ଼ ଯାଇହବନି ତ ବୁଲିବାକୁ।
ହଁ ବୁଲିବାକୁ କୁଆଡେ ଯାଇ ହବ ବ୍ରହ୍ମଖରା। ବର୍ଷା ଦିନ ଆସିଗଲାଣି ଦେଖିଲା ବେଳକୁ ଖରା ଛାଡୁନି।
ହୁଁ ହୁଁ।
ହେଲୋ।
ହଁ।
ଅ ତମର ସିଆଡେ ପାଇପ୍ ଲାଇନ୍ ଫାଇପ୍ ଲାଇନ୍ ଗଲାଣି?
ପଳେଇ ଆଇଲାଣି ପାଣି ଫାଣି ଆଉଚି ପାଇ ଲାଇନରେ ଏଉନା ୱାଶ ହଉଥିଲା ପାଇ ଲାଇନ୍। ଉଠଉଥିଲା ଦେଖିବ ହେବି ଲାଇନି ଆଇ ଦେଖିବୁ ଉଠିଲେ ଦେଖିନୁ ଆଉ। ତୁ ଆସିନୁ ଆମ ସାଙ୍ଗରେ ଆଉ।
ମୁଁ ମୋର ଗୋଟେ ଶୋଇ ପଡିଥିଲି ମତେ ଏ ନିଦ ମାଡୁଚି। ଚାରିଟା ହେବ ଖାଇସାରିଲେ ଗୋଟେ ବେଳେ ଖାଇଚି ତ ମତେ ଖାଲି ନିଦ ମାଡୁଚି।
ଓହୋ ଆଉ କଣ ଆଜି ଗେମ୍ ଫେମ୍ ଆଉ ଖେଳିଲୁନି ନା ଖେଳୁନୁ?
ଗେମ୍ ଏ ଖେଳିନି ତ ଦେଖିବା ଆଜି ରା ଗାଡ଼ି ଟା
ପ୍ୟାଣ୍ଟ ସାର୍ଟ ସପିଙ୍ଗ କରିକି ଖେଳିବା ଆଉ ହଁ।
ହଁ ହଁ। ଏ ଗାଡି ଚାଲିୁଚି ତ ସେ
ହଁ ହଁ ଆଉ କଣ ଗାଡି ଫାଡି ଚାଲୁଚି କି ତମ କଣ ଚା?
ଏଲୋପିିଟି ଉପରେ ବଇଚି।
ଚାକିରି ଫକିରି କର ନା କଣ ହୁଁ ହୁଁ
ନାଁ ମ। ମୋ ଚାଖଣା ରେ ପେଣ୍ଡିଙ୍ଗ ପଡିଚି ହୁଁ। ହ୍ୟାଲୋ।
ଟିକେସ୍ଲୋ ହେଗ ରା ଆଖି। ହ୍ୟାଲୋ।
ହ୍ୟାଲୋ ହଁ।
ହଁ ପଳିଆସୁନା ଏକରକୁ।
କଣ ହେଲା।
ଏକରୁକୁ ପଳେଇଆସ ନେଟ ପାଉନଥିବ।
ନେଟ ଠିକ ଅଛି ଖରା ଟା ଟିକେ ହଉଛି ଗୋଟେ ଜାଗା ଛାଇବି ହଉନି ଠିକ ସେ। ଏଡେ ଝାଟିଆ ଜାଗା। ଏ ଖରା କମିବ ନା। ଆଉ କଣ?
ଯୋଉ ଯିବା କୁଆଡେ ବୁଲିବାକୁ।
ଯିବା ଇ କୁଆଡେ ସେଇ ବିଲ ଆଡେକୁ ତ ଯାଉଛି ଏଇନେ। ଆଛା ଏତେ ବୁଲିବା ଖୁସି ଏନା ଯାଉଛି ନା କଣ ସେଇ ରେଲୱେ ଆଡେ ହଁ।
ହୁଁ ଏନା ଯାଇଛି ପା।
ହ୍ୟାଲୋ। ଖୁସି ଏନା ଯାଇଥିଲା। ରିଲୁଏ ଆଡ଼େ।
ହଁ।
ଖରାରେ ବଇଥିବି ହଁ। ଝାଡା ହଉଛୁ ନା କଣ?
ଧନକୁ କହ ପାଟି କରିବନୀ ସୁବୁଚି। ହ୍ୟାଲୋ।
ହଁ।
ଆଉ।
ହଁ ସେଇଠି ତାକୁ କହ ସେଉଠି ଠିଆହବ ସେ ଠିଆ ହ।
କୁଆଡେ ଯିବାକୁ କହୁନୁ ବୁଲିବାକୁ।
ହୁଁ ଯିବା ଯିବା।
କୁଆଡ଼େ ଯିବା କହୁନୁ ବୁଲିବାକୁ।
କୁଆଡ଼େ ଯିବା।
କୁଆଡ଼େ ଯିବା ଏଇ ବାଲିଚନପୁର ଆଡ଼େ ଯିବା ଗଡମଧୁ ପୁର ଦିନେ ଯାଆନ୍ତି ଆବେ ଏଠିକି ଯିବାକି? କଣମ ବିରଜା ମନ୍ଦିର ବିରଜା?
ହୁଁ ବିରଜା ମନ୍ଦିର ହୋଉ ଦେଖିଆ ଯିବା ଆଉ।
ବିରଜା ମନ୍ଦିର ଆମେ ଆମେ ଥରେ ମଝିରେ ଯାଇଥିଲୁ ଟୁଟାଭାଇର ମୋର ଆକାଶର ଗୁଡୁଲୁର ବାଦଲ ଭାଇର ବଣ୍ଟି ଭାଇ ବଣ୍ଟି ଭାଇ ପ୍ରକାଶ ଭାଇ। ହଁ ଆମେ ଯାଇଥିଲୁ ଗାଡ଼ିରେ ସବୁ ଯାଇଥିଲୁ ବାଇକ୍ ରେ ଯାଇଥିଲୁ। ଏଇ ପଟ ପଟେ ଏଇ ପଟ
ହଁ।
ପଟେ ହେ ସେଟିକି ଯାଇଥିଲୁ ତାପରେ ହଁ ଆଜ୍ଞା ବଇଚି ଆଜ୍ଞା । ହାଲୋ।
ହଁ ହାଲୋ। ହଁ।
ଏଇ ଭାବୁଥିଲି ବିରଜା ମନ୍ଦିର ଯିବା ନହେଲେ ସାଇ ମନ୍ଦିର ଜାଣିଚୁନା?
ହୁଁ।
ବରୀ ସାଇ ମନ୍ଦିର ହୁଁ ହଁ ସେ ସାଇ ମନ୍ଦିର ଆଡ଼େ ଭାବୁଚି ଯିବା। ଆମେ ଥରେ ଏମତି ମଝିରେ ଯାଇଥିଲୁ ସାଇକଲ ଚଲେଇକି ମୋର ଗୌରାର, ଗୁଡ଼ୁଲୁର, ଆକାଶର ଅଭିର ଗୀତଗୋବିନ୍ଦ ସାଇକେଲରେ ପଳେଇଛୁ କେତେ ପ ଚାଳିଶି ପଚାଶ କିଲୋମିଟର। ସାଇକେଲ ଚଲେଇ ଚଲେଇ ପଳେଇଚୁ ହଁ ପୁରା ସକାଳ କେତେ ଆଠଟା ନଅଟା ବେଳୁ ବାହାରିଲୁ ରାତି ଦଶଟା ଏଗାରଟରେ ପହଞ୍ଚିଲୁ ଘରେ।
କ ଏଭାଇରେ ଏତେ ବାଟା ପଳେଇଥିଲ ସାଇକଲ ମାରି ଚାଲି?
ହୁଁ ସାଇକଲ ଚଲେଇ ପଳେଇଚିବା।
ଉହୁଁ। ସାଇକେଲ ନେଇକି ଯାଇହବ ଆଉ ଆଉ ଯାଇହବନି ଆମୁଁ ବାରିନ ଯାଇ
ନା ସାଇକେଲରେ ତମେ କଣପାରିବ ସାଇକେଲ ତମେ ପାରିବନି ଏତେ ବାଟ କଣ ଚାଲିପାରିବା?
ହୁଁ କେଲେ ଯାଇହବ।
କଣହେଲା?
ସାଇକେଲରେ କଣ ଆଉ ଯାଇହବ ଯେଦି ଯିବୁ ଗାଡ଼ି ନେଇକି ଗୋଟେ ଯିବା ହେଲାକି ଗାଡ଼ିରେ ତେଲ ପଡ଼ିବ କେତେ ଶହେ ଦୁଇଶ ପକେଇ ଦବୁ ତେଲ ପଳେଇବା ଆଉ କିଛି ନାହିଁ।
ହୁଁ।
ଶହେ ଦୁଇଶକି ତିନ୍ ତିନିଶ ଟଙ୍କାରେ ପକେଇଲେ ଆଉ କିଛି ନାଇଁ। ଆଉ କଣ ପାଣି ଫାଣିି କାମ ହଉଚିନା କଣ?
ହୁଁ।
ପାଣିି ଫାଣି କାମ ହେଉଚିନା କଣ ଏଇଠି?
ହଁ ସେ ଆମ ଗାଡ଼ିଆ ପାଖରେ ପାଣି ଫାଣି ଯୋଉ ପାଇପ ଲାଇନ୍ ଯାଏନି ସେ ସେଇ କନେଟ୍ କନେକ୍ସନ ଲାଗୁଚି ହରିପୁରୁ ସହିତ।
ଓହୋ।
ଆ ତମେ ସେପଟେ ଆଡ଼େ କଣ ଚଢିଗଲ?
ହୁଁ ଭାଇ ଗୋଟେ ବାଟ ଅଛି ଚଢିବା ପାଇଁ ବାଟ ଅଛି।
ଓହୋ ଆଉ କଣ ଘରେ କଣ କରୁଚ ଆସୁନୁ ଦେଖିବା ଟ୍ରେନ୍ ଲାଇନ୍ କତିକି?
ହଁ, ମୁଁ ସେଇଆଡେ ଯାଉଛି ବା।
ହଁ ଆ ଦେଖିବା କଣ କରି, ଦେଖିଆ କଣ କଥା ହବା, ଦେଖିଆ ଆ ଦେଖିଆ କଥା ହବା ଦେଖିଆ ସେମତି
ପାଇପ୍ ଲାଇନ ଗଲେ ବହୁତ ଇଏବେ ଅସୁବିଧା ହବ।
ହୁଁ।
ପାଣି ପାଇପ୍ ଲାଇନ ଗଲେ, ବହୁତ ଅସୁବିଧା ହବବେ। ଗାଁ ରାସ୍ତା ଗୁରା, ପୁରା ଖରାପ ହେଇଯିବ।
ଗାଁ-ଗାଁ ରାସ୍ତା ନୁହଁ, ଦେଖିକି ଗାଁରେ କୋଉଠି ରଖି ପାଇଲେ ହେବ।
ଗାଁରେ ଆଉ ରଖିବେ କଣ, ଦେଖୁଛୁ ଗଗନାର ଘର ଆଗ କୋଉ ଭଳିଆ ହେଇଛି? ତାଙ୍କ ଗାଈ ମୁତିକି କୋଉଭଳିଆ କରିଚି। ଆଉ ଫେଣି ଟିକେ କଳା ହେଇଗଲା ବାସ୍ ସେଇ ଗାଁ ରାସ୍ତା ଏଇଭଳିଆ ଅସନା ହବ ଅସନା ହେଲେ ଭାଇ, ତାକୁ ସଫା ଏଇନା କର, ଇଏ କର ଭାଇ ମାନେ ମାନେ ପା-ପାଇପ୍ ଲାଇନ୍ ଗଲେ ଏଠି ଭଲ କିନ୍ତୁ କଣ କହିଲୁ, ନୂଳା ନାଳ ଯାହାହେଲେ କରିଆ ଦରକାରେ। ସାଇଡରେ ମାନେ ପାଣି ଯୋଉ ଅନ୍ ଇଉଜ୍ ପାଣି ଗୁଡା ସେଇଗୁରା ସାଇଡରେ ଦେଇକି ପଳାନ୍ତା, ସେ ନାଳ ଭଳିଆ କରିଦେଲେ ଭଲ। ଆଉ
ପାଇପ୍ ବସଉଦେଲେ ହେଇଯିବନି କି, ପାଇପ୍ ବସେଇଦେଲେ ଗାଡ଼ିଆକୁ ହେଇଯିବ।
ହୁଁ। ଏଇଭଳିଆ କଲେ ଗୋଟେ ସିଷ୍ଟମ କରିବି ନା ଆଉ।
ହଁ, ଆଉ
ଆଉ କଣ
ଆଉ ପା ଯିବା କହୁନୁ ବୁଲିଆକୁ?
ଯିବା, କୁଆଡେ ଯିବା ବୁଲିବାକୁ?
କୁଆଡ଼େ ପୁରୀ ଯିବା?
ପୁରୀ, ପୁରୀ ପାଇଁ ଏ ପର୍ସନାଲି ଦରକାର ଯାହାହେଲେ ପୁରୀ ଯାହାହେଲେ ପର୍ସନାଲି ତୁ ଯଦି ଯିବୁ ତିନି ହଜାର ଟଙ୍କା ଦରକାର, ତିନି ହଜାର ଟଙ୍କା ଜଣକା। ମାନେ ତିନି ହଜାର ନୁହେଁ, ତମେ ଯଦି ପଇସା ମ୍ୟାନେଜ୍ କରିପାରିବ ତାହେଲେ ଦେଖେ, ଯିବା ଆସିବା ଯାହେଲେ
ଆଗ ଛାଇରେ ବସ।
ହଁ, ଯିବା ଆସିବା ଯାହାହେଲେ ଆଉ ନା, ତୁ ଏଠି ଟ୍ରେନଲେ ଟ୍ରେନରେ ଗଲୁ
ହୁଁ।
ଧାନମୁଣ୍ଡା ଟ୍ରେନରେ ଗଲୁ, ତୁ ସେଠି ଯିବୁ ସେଠି ଯାଇଁକି ପହଞ୍ଚିବୁ ପଚାଶ ଟଙ୍କା ନବ, ଯିବା ସିନା ପଚାଶ ଟଙ୍କା ନେଇଯିବ କିନ୍ତୁ ଆସିବାଟା ନବ, ଦୋ ଦେଢଶହ ଟଙ୍କା କି ଦୁଇଶହ ଟଙ୍କା ପାଖାପାଖି ନବ।
ଜଣକା, ମାନେ ଭାବୁଥା।
ହଁ ହଁ।
ଏଇ ଯାହା ତ
ହ୍ୟାଲୋ।
ଏଇଆ, ସେ ପଇସା ଟିକେ ଖର୍ଚ୍ଚ ହେଇଯିବ ସେଇଥିରେ
ଟାୱାର ପାଉନି ତ, ଟାୱାର ପାଉନି। ହ୍ୟାଲୋ
ଖର୍ଚ୍ଚ ଟିକେ ହଉ ହବ ସେଇଥିରେ ଖାଲି ଯିବା ଆସିଆରେ ଟିକେ କଣ ଆଉ ଯିବା ଆସିଆରେ
କାଟିଦେ, କାଟିଦେ।